ଆଜ୍ଞା।
ଆଉ କଣ କରୁଚୁ?
ବସିଚି ଆପଣ କଣ କରୁଚନ୍ତି?
ମୁଁ ବି ବସିଛି ଚା ପିଇକି କଣ ଖାଇ
ଆଚ୍ଛା। ପିଠା ଖାଇଲି ଆଜ୍ଞା।
ଆଉ ସବୁ ଭଲ ତମ ଘରେ ତ?
ହଁ ଭଲ
ଆଉ କଣ କହ ତମ ଗାଁରେ କଣ ପୋଗ୍ରାମ୍ ଆମ ଆଡେ ତ କଣ ଦୋଳି ଲାଗି ସବୁ ହଁ ଆମର ଗାଁରେ ଭଲ ହଉଚି ଦୌଡିକି ଆସିବୁ ଦେଖି ଭଲ ଫଙ୍କସନ୍ ଟାଇପର ଏଇଥର କରୁଚନ୍ତି, ଆଉ ଏଥର ବହୁତ ଭଲ ଭାବରେ କ ମୁଁ କେବେ ଦେଖିନି ଆମ ଗାଁ ରେ ଦୋଳି ହଉଚି ତିନି ବର୍ଷ ହେଲା ହେଲେ ମୁଁ ଦେଖିନି କେବେ ଏଇ ଏଥର ଭାବିଚି ଯିବି ଆଉ ଏରା ହେ କୁଡାଏ ଏଇ ଯାତ୍ରା ପଡିଆରେ କରୁଚନ୍ତି ନା କଣ ଯାଇନି କେବେ ହେଠିକି। ଆସିବୁ ଦେଖିବା ଏଇଠିକି ଆଁ। ଆଉ କଣ କହ ଆଉ ଦଶ ତମର ତ ଦଶରା ଭଲ ହୋଉଥୁବ।
ହୁଁ ଦଶହରା ଆମ ଆଡେ ଭଲ ହୋଉଚି।
ଦଶରାରେ କଣ କରୁଚ?
ଦଶହାରେ ଫାଷ୍ଟ ଉଁ ଯାହା ପି ଉଁ ହୁଁ ମାନେ ପିଠା ପଣା କରୁଚନ୍ତି ଘରେ। ତାପରେ ଆମ ବାବା, ଦଦା ପୁଅ ହେରିକା ସମସ୍ତେ ଖଣ୍ଡା ଖେଳି ଯାଉଚନ୍ତି ମନ୍ଦିର ଠିକି।
ହଁ ହୁଁ ହୁଁ।
ତାପରେ ହିଆଡୁ ଆସିଲେ ଆଉ ଥରେ ପିଠା ପଣା ଛଣା ଛଣୀ ହୋଉଚନ୍ତି ଖାଉଚନ୍ତି ନୂଆ ଡ୍ରେସ୍ କେତେ ଦିନି ଏଇନା ବୁଲା ହୋଉଚି। ସେ ଗାଁ ସେଲିବ୍ରେସନ ହୋଉଚି।
ତମ-ତମ ତମ ଗାଁକୁ ଯିବ ଏଇଥର ଦେଖି ଆଉ।
ଦଶହରା କୁ ହଁ ଆସିବ।
ହଁ ଆଉ କଣ କହ। ଆଉ ତମ ଗାଁରେ ଲୋକ ସଂଖ୍ୟା କେତେ?
ଲୋକ ସଂଖ୍ୟା ଏଇ ଦିଇ ହଜାର ଭିତରେ।
ହୁଁ ହୁଁ ସବୁ ସୁବିଧା ତମ ଆରେ। ମାନେ ଯେମିତି ସରକାରଙ୍କ ଅନୁଦାନ ସବୁ ସବୁ ଠିକ୍ ଠାକ୍ ରହୁଚି ନାଁ କି।
ହଁ ସେମିତି ସବ-ସବୁ ସୁବିଧା ନାହିଁ କି ସୁବିଧା ସୁବିଧା ହେଇଗଲେ।
ହଁ ନିହାତି ହେରା ସବୁଠି ସରକାର ସବୁ ଦୋଉଚନ୍ତି। ହେଲେ ଆମେ ଏଇ ଯୋଉ ଲୋକମାନୋନ ବା ଉପର ଅଫିସର ମାନେ ହିଁ ସବୁ ବାଟ ମାରଣା କରୁଚନ୍ତି ନହେଲେ ସ ରକାର ଠିକ୍ ଠାକ୍ ଦୋଉଚନ୍ତି ସବୁ ଯିଏ ଉପଯୁକ୍ତ ମଣିଷଟିଏ ପାଉନି କିନ୍ତୁ ଯିଏ ଅନୁପଯୁକ୍ତ ସିଏ ପାଉଚି। ହେଲେ ସରକାର ଦୋଉଚନ୍ତି ଠିକ୍ ଠାକ୍ ଏ ଆଉ ହଁ। ଯେତିକି ବାଟାମରଣା ଯାଇକି ଯାହା ବଳୁଚି ଗାଁ ର ଉନ୍ନତି ପାଇଁ ହୋଉ ଯାଉ। ଆଚ୍ଛା ଏଇଥର ଗୋଟେ ସରକାର ଦେଇଚନ୍ତି। ବିବାହ ମଣ୍ଡପ ତମର ଜାଗା ଠିକ୍ କରି ସାରିଲେଣିି ତମ ଗାଁର?
ନାଇଁ।
ସବୁ ଗାଁକୁ ବିବା ହଁ ହଁ ସବୁ ଗାଁକୁ ବିଭାହ ମଣ୍ଡପ ଏଥର ଗମେଣ୍ଟ ଗୁଟେ ଗୁଟେ ଦେଲା ଯେ ଯୋଉ ଉ ମାନେ ଜାଗା ବାଡିରେ ଆମର କଣ ରାସ୍ତରୁ ବିିଭାହା କରିଦୋଉଚେ। ଅଧିକାଂଶ ରାସ୍ତାରେ ଟେଣ୍ଟ କରିଦୋଉଚେ ବିଭାହ କରୁଚେ। ଗାଡି ମଟର ଯିବାର ଅସୁବିଧା ହୋଉଚି। ତମ ସେଇ ସାହି ଖଣ୍ଡକ ଯିବା ଆସିବାର ଅସୁବିଧା ତେଣୁ କରି ମଣ୍ଡପ ଗୋଟେ କରିଦିଆ ହବ ଏଥର ଗର୍ଣ୍ଣମେଣ୍ଟରୁ ବାହାରିଚି। ହେଇ ମଣ୍ଡପରେ ସବ୍ ଝିଅ ଜୋଇଁ ସବୁ ଯାଇକି ହେଇଠି ବିିବାହ କରିବେ। ଏଟା ଗୁଟେ ସରକାର ଗୁଟେ ସ୍ଵାଗତ ଯୋଗ୍ୟ କାର୍ଯ୍ୟ।
କାଇଁ ଆମ ର ଆଡେ ବାହାରିନି।
ଉଁ ହୁଁ। ଯିବ ଆଉ ଧୀରେ ଧୀରେ ଯା ଯାହା ଯେମିତି ଏଇ ଆସିଲାଣି ଗର୍ମେଣ୍ଟରେ ସବୁ ଯିବ ଆଉ ଆମ ଏ କରେ ସବୁ ପ୍ରୋସେସିଙ୍ଗରେ ଅଛି ଆଉ।
ଆମେ ସେ କଡେ ଆମ ବା ପ ଘର ଗାଁରେ ସବୁ ହେଇଗଲାଣି ମଣ୍ଡପ ଅଲରେଡି ପୁରା ଠିଆ ହବା ଉପରେ ସବୁ ବାଉଁଣ୍ଡୁରି ଫାଉଁଣ୍ଡୁରି କାମ ସରି ସାରିଲାଣି ଆଉ ହେରା ଆମର ଗୋଟେ ପୋଖରୀ କି ପଡିଆ କରିଦେଲେ କାହିଁକି ଆମ ଗାଁର ଅନେଶୋତ ପୋଖରୀ। ଗୋଟେ ପୋଖରୀ କି ପୁରା ପଡିଆ କରିଦିଆ ପଡିଆ ଆଉ। ସେଇଥିରେ ଯାହା ସବୁ ଘର ତିଆରି ହବ। ଝିଅ ମାନେ ଯିଏ ଭୋଜି ଭାତ ଯାହା ଯାହାର ଜନ୍ମଦିନ ହେଲା ସବୁ ସେଇଟି କରିବେ ଆଉ। ଏଟା ଗୋଟେ ସୁବିଧା ହେଲା ବି। ମାନେ ଜାଗା ବାଡି ନଥିବ ଯାହାର ଅସୁବିଧା। ହଁ, ଆଉ କଣ ଖାଇଛୁ? କଣ ଖାଇଛୁ? ହ୍ୟାଲୋ।
କିଛି ଖାଇ ନଥିଲି କିଛି ଖାଇନି।
ଉଁ ହୁଁ, ହଉ ତାହେଲେ ହଉ ଖିଆପିଆ କରିବୁ। ଆଉ ବାବା, ମାମା ସବୁ ଭଲ ଅଛନ୍ତି ତମ ଘରେ?
ହୁଁ ଭଲ ଅଛନ୍ତି।
କହିଲା ଝିଅ ବାବା, ମାମା ସବୁ ଭଲ ଅଛନ୍ତି ତ?
ହଁ ଭ ଅଛନ୍ତି। ଆ ଆମର ତ ସେମିତି କିଛି ଦେଖିଛିି ସବୁ କିଛି ସୁବିଧା ହେଇସାଇଲାଣି ତାଙ୍କ ଆଡେ। ହେଲେ ଆମ ଗାଁ କିଛି ହେଇନି।
ହୁଁ ହୁଁ। ତମର ଦସରା ପଡିଆ ତ ଗମେଣ୍ଟ ଦେଇଥିବ?
ହୁଁ ଦଶରା ପଡିଆ ନାହିଁ। ଆଉ ଆମ ଦସରା ତ ହୋ ଦଶରା ପଡିଆ ଏମିତି ହେଇନି। ଆମ ଦ ହଉଛି ମନ୍ଦିରଟି ହଉଛି।
ହୁଁ ହୁଁ, ଓହୋ। ହୁଁ ସେଟା ବି ଗମେଣ୍ଟ ଦବା କଥା। କାହିଁକିନା ସବୁଆଡେ ଦେଲାଣି ଯୋଉଡା ଯାହା କୋଉଠି କୋଉଠି ଗୋଟେ ଗୋଟେ ଏଟା ଆମର କଣ ହଉଛି ନେ ଏଇ ଲୋକମାନଙ୍କ ମାଧ୍ୟମରେ ଆସିବା କଥା ଜିନିଷଟା। ସେଟା ଆସିପାରୁନି ପହଞ୍ଚି ପାରୁନି। ତାର ଆମେ ଲୋକମାନେ ବି ଠିକ୍ ନାହାନ୍ତି ସେ ଜିନିଷଟା ଗମେଣ୍ଟ ଜିନ ଷଟା ପ୍ରପୋର ଜାଗାରେ ପହଞ୍ଚିବା ପାଇଁ। ଆମ ମାନଙ୍କର ବି ସବୁ ରହିବା ଦରକାରେ। ଆମେ ବି ସେଇଟା କରିପାରୁନେ। ଯେଉଟା କି ଆମେ ନିଜେ ହିଁ ଏଥିରୁ ବଞ୍ଚିତ ହଉଛେ। ହୁଁ କହ।
ଗାଁ ଗାଁ ଲୋକ ଯଦି କ କହିତେ ତ ସର୍ ସରକାର କଣ ଆଲଜ୍ୟା ସରକାର ଏବେ ନୂଆ ବାହାରିଛି ସେ କଣ କରନ୍ତା। ଲୋକ ମାନେ କହୁନାହାନ୍ତି।
ହଁ ବାସ୍ ସରକାର ତ ଆସିକି ଦେଖିବେନି ନା। ଆମେ ଲୋକମାନେ ଆମ କମ୍ପ୍ଲେନଟା ନେଇକି ଆମେ ତାଙ୍କୁ କହିବା। ଆମ ଏରିଆରେ ଏଇଟା ଏଇଟା ଦରକାର ବା ଏଇଟା ଯେମିତି ଆମର ଅ ସରକାର ଗୋଟେ ଅଛି କଣ ଆବାସ ଯୋଜନା ଯୋଉଟା ସିଏ କଣ ଗମେଣ୍ଟ ତାର ଅଫିସର ଆସୁଛନ୍ତି ଦେଖୁଛନ୍ତି ଏଇ ଲୋକଟା ଉପଯୁକ୍ତ କି ଅନୁପଯୁକ୍ତ। ସିଏ ତାକୁ ପ୍ରଦାନ କରୁଛନ୍ତି ଆବାସ ଯୋଜନା। ସେମିତି ପ୍ରତିଟି ଜିନିଷ ପାଇଁ ତ ସରକାର ଘର ଘର ବୁଲିବେନି ନା। ଆମକୁ ବି କିଛି ଦାୟିତ୍ୱ ଆମ ନାଗରିକ ହିସା କିଛି ଦାୟିତ୍ଵ ଅଛି ଆମେ ବି ତାଙ୍କୁ ଆମ କମ୍ପ୍ଲେନ ଟା ଜଣେଇବା। ଆମେ ଉପକୃତ ହବା ପାଇଁ।
ଲୋକ୍ ଲୋକମାନେ କହୁଛନ୍ତି କି ଆମ ଅସୁବିଧା ଆମେ କିଛି କହିବୁନି।
ଉଁ ବାସ୍ ହଁ। ଯିଏ ଯୋଉ ସୁବିଧା ଟିକେ ରେ ରହିଗଲା ସେ କହୁଛି ଆମେ ତ ଭଲରେ ଅଛୁ, ସୁବିଧାରେ ଅଛୁ। ଅଛୁ। ଆମେ କାଇଁ କାହା ଯୁଗୁରୁ ନାଇଁ। ଏଇଟା ଯେ ମୁଁ କେବଳ ଜଣେ ଲୋକ ଅସୁବିଧାରେ ବଞ୍ଚିବି ସେଇଟା ଠିକ ନୁହଁ କାଲି ଯେ ମୋର ଅସୁବିଧା ହବନି ତାର ମାନେ କଣ। ଯଦି ମୋ ପଡିଶା ଘର ଟିକେ ଅସୁବିଧାରେ ଅଛି ମୁଁ ସୁବିଧାରେ ଅଛି। କାଲି ଯେ ମୋର ଅସୁବିଧା ହବନି ତେଣୁକରି ଦି ଜଣ ଯାକ ଯଦି ଭଲରେ ରହିଥିବା। ଦି ଜଣ ଯାକ ଉଭୟ ଉଭୟକୁ ସାହାଯ୍ୟ ସହଯୋଗରେ ଆମେ ଚଳି ପାରିବା। ତେଣୁ କରି ଦି ଜଣ ଯାକର ସୁବିଧା। ତାକୁ ଆମେ ଦେଖୁନେ, ଆମେ ଜଣଙ୍କର ସୁବିଧା ଟାକୁ ସେ ନିଜେ ସ୍ଵାର୍ଥ ଲାଗି। ତାର ଦେଖୁଚି ଯେ ମୁଁ ତ ଭଲ ଅଛି ମୋ ପୁଅ ଝିଅ ତ ଚାକିରି କରିଛନ୍ତି ମୁଁ ତ ଆରାମ ସେ ଖାଉଚି ପିଉଚି ରହୁଚି ମୁଁ କାହିଁ କାହା ଯୋଗୁ ଟେନସନ୍ ନେବି ଏମିତି ହଉଚି। ଯେତଳେ ସିଏ ଅସୁବିଧାରେ ପଡ଼ୁଚି ଆଉ ଖୋଜିଲା ବେଳକୁ କେହି ନଥାନ୍ତି ସେମିତି ହୋଉଚି ନା ନାହିଁ।
ହଁ ସମସ୍ତେ ନିଜ ନିଜ ସୁବିଧା ଆଗ ଦେଖୁଛନ୍ତି ତାପରେ ନିଜ ଅସୁବିଧା ପରେ ବାହାରୁଛି।
ହଁ ହଁ ସେତବୋଳୁକୁ ଆଉ କିଛି ନଥାଏ ଯା ସିଏ ଆଭଡ କରିଛି ସମସ୍ତଙ୍କୁ। ଆଉ ତ କେହି ତାକୁ ସହଜୋଗ ହାତ ବଢେଇବେନେହିଁ।। ଏଇଟା ଆମ ଗାଁ ରେ ଏଇଠି ଜଣେ ଯେମିତି ସମସ୍ତେ ତମର ଯାହା ସରକାରଙ୍କ ଅନୂ ଦାନ ଆସେ ସିଏ ହିଁ ତାର ମୂଳରୁ କାଟିଦିଏ। ନାଇଁ ଲୋକଡା ଅଛି ଏମିତି ଧନୀ ଏମିତି ମିଛରେ କହିକି କାଟେ ତାର ଅସୁବିଧା ସମୟ ସିଏ ଯେତେବେଳେ ଚାହୁଁଚି କରିବା ପାଇଁ ତାକୁ ଲୋକ ବି ଏଗେନେଷ୍ଟେ କରୁଚନ୍ତି କରେଇ ଦଉନାହାନ୍ତି।
ହୁଁ।
ଏମିତି ହେଇକି ତାଙ୍କ ଭିତରେ ଗୋଟେ ଚାଲିଛି ଟଣା ଓଟରା।
ହଁ।
ସମସ୍ତେ ସମସ୍ତଙ୍କ ସୁବିଧା ଟାକୁ ଦେଖିଲେ ଆମେ ସରକାରଙ୍କର ଅନୁଦାନ ଗୁଡା ପାଇପାରିବା।
ନାଇ ଯେ ନିଜ ସୁବିଧା ନା ଯଦି ଗାଁର ଅସୁବିଧା ଗୁଡା ସମସ୍ତେ ମିଶିକି ଦେଖନ୍ତୁ ତାହେଲେ ହେଇଯିବ। ସରକାରକୁ ବି ସରକାର ବି ନିଜେ ଆସିକିନି କରିବ ସବୁ।
ହଁ। ଆମର ଏଇଠି ନଳ କୂଅ ମୁଁ ବାର୍ ବାର୍ ସରପଞ୍ଚଙ୍କୁ ଆମେ କରକୁ ବୋଧହୁ ଏ ଗାଁ ସାହି ସାରା କହିଲୁଣି ଆମ ସାମ୍ନାରେ ନଳକୂଅ ଖରାପ ପୁରା କଚଡା। ନଳ ନା ଜଳ ସେ ପାଇବାକୁ ଉପଯୁ ତ ନା ତାକୁ ଗାଧୋଇବା ପାଇଁ ଉପଯେଗ ସେ କୋଉଠିକି ନାାଇଁ ସରପଞ୍ଚଙ୍କୁ ଆମେ ବାର ବାର ଫୋନ କରୁଛୁ ଏଟା କାହାର ଦାୟିତ୍ୱ ୱାର୍ଡ ମେମ୍ବର କହିବ ଯାଇକି କିମ୍ବା ଆମ ଗାଁର କିଛି ଲୋକ ମିଶିକି ଜଣେ କହିଲେ ସରକାର୍ ଶୁଣିବନି କେବେ ବି କୌଣସି ଏ ସରପଞ୍ଚ ଶୁଣିବନି ଆମେ କିଛି ମିଳି ହେଇକି ଯିବା ସମସ୍ତେ କଣ କରୁଛନ୍ତି ନାଇଁ। ଆମର ଜଳ ହେଇଯାଉଚି ଆମେ ଚଳି ଯାଉଛୁ ଜଣେ ଲୋକ ଚଳୁଛେ ଏମିତି ଏଇଟା ଡରିକି କେହି ବାହାରୁନାହାନ୍ତି ଜଣେ ଲୋକ କମ୍ପ୍ଲେନ୍ କଲେ ସେ କାହି ଶୁଣିବ ଆଉ ଯୋଟା ୱାର୍ଡ ମେମ୍ବର ମାଧ ମାଧ୍ୟ ମରେ ହବ ଆମେ କହିଲେ ଚଳିବନି ୱାର୍ଡ ମେମ୍ବର ବି ସେଟା ଶୁଣିବାର ନାହିଁ। ସେ ସିନା କହିଲେ ସରପଞ୍ଚ କଣ ସାଙ୍ଗସନ୍ ଗୋଟେ କରିବ ସେତିକି ବି କରିବା ପାଇଁ କେହି ଯିଏ ହେଉନାନ୍ତି। ଯୋଉଟା କି ଆମର ଏଇ କ କଚଡ଼ା ହେଇକି ପଡ଼ିଛି ତା କେହି ୟୁଜ୍ କରିବାକୁ ନାହିଁ ନଳକୂଅ ଯେଉଁଦିନ ଜଳ ଆସୁନି ସେଦିନ ଭାରି ହଇରାଣ ହଉଚୁ।
ହୁଁ। ନିଜେ ନିଜ ଘରେ ଟ୍ୟୁବଲ୍ ଖୋଳିଲେ ବୋରିଂ ଖୋଳିଲେ ତ ଆଉ ଗାଁ ନଳ କୂଅ ସୁବିଧା ଆଉ କିଏ ଦେଖେବ।
ହୁଁ ହୁଁ। ନଳକୂଅ ଟା ଯେ ସବୁ ପାଇଁ ସୁବିଧା ସେଟା ତାଙ୍କୁ ଜଣା ନାହିଁ। ଆଜି କୋଡି କିଏ ବାଟୋଇ ଜଣ ଆ ଆସିଲା ତ ଜଳ ଟିକେ ସେ କାହା ଘରକୁ ମାଗି ପାରିବନି ନଳକୂଅଟେ ଅଛି ଏଠି ଆରାମସେ ପିଇ ପାରିଲା ବା ଜଳକୁ ୟୁଜ୍ କରି ପାରିଲା।
ଯଦି ବି ଏବେ ଲାଇନ୍ କରେଣ୍ଟ୍ ଯଦି କାଟି କାଟି ଦିଏ ତିନି ଚାରି ଦିନି କୋଉ କୋଉଥିରେ ପାଣି ଆଣିବୁ ଯାହାହେଲେ ନଳକୂଅ ଉପରେ ଭରସା କରିବା ପାଇଁ ପଡିବ।
କୋଉଥିରେ? ହଁ, ତ ସେଟା ଲୋକ ବୁଝୁନାହାନ୍ତି।
ହୁଁ।
ଏବେ ତ ଆମର ତିନି ଦିନ ନା ଚାରି ଦିନରେ ଜଳଦେଲା। କେତେ ଅସୁବିଧା ଗୋଟେ ଦିନରେ ଯୋଉ ଅସୁବିଧା ସେ ନିଜେ ଜାଣୁଥିବେ।
ଯେ ଆମେ ନଳକୂଅ ଟା ନା ଖରାପ୍ କରିକି ପକେଇଛେ କେତେ ଅ ଅସୁବିଧା ହେଲେ ଜଳ ନାହିଁ ବୋଲି ଆକୁ ତାକୁ ଜଳ ମାଗିକି ଆମେ ସାରିଲୁ ଦିନଟେ। ତା ପରେ ଯଦି ଆମେ ହେଇ ନଳକୂଅକୁ ଠିକ୍ କରିଦେବା ତାକୁ ବ୍ଲିଚିଂ ଫ୍ଲିଚିଙ୍ଗ୍ କରିକି ଉଚ୍ଚା କରିଦେଇକି। ଆରାମସେ ଆମେ ବି ତାକୁ ପାନୀୟ ଜଳ ହିସାବରେ ନେଇପାରିବା। ଆ ଏତିକି ତ କେହି ରାଜି ହଉନାହାନ୍ତି ସହଯୋଗର ହାତ ବି କାହାର ନାହିଁ କରିବା ପାଇଁ।
ଜଣେ ଚାହିଁଲେ ଏଟା କେବେ ବିି ସମ୍ଭବ ନୁହେଁ।
ହଁ। ଆଉ କଣ କହ? ଏବେ ଖାଇବୁ ତ ଯାହାହେଲେ, ହଁ ଗାଧେଇଛୁ। ହଁ ହଁ, ମୁଁ ତ ଚା ପିଏ ସକାଳୁ ନିହାତି ମୋର ଚା ଟିକେ ଆଗ। ତାପରେ ଯାହା ଚା ପିଇ ସାରିଲା ପରେ ଯାହା। ହଉ ଯା ତୁ ଗାଧୁଆ ଗାଧି ସାରି ଦେଇଛୁ, ଯା ମୋ ମାଆ ଟି ଖାଇଦବୁ ଯା ରହୁଛି ହାଁ?
ଆଜ୍ଞା।